ଆଉ ହ୍ୟାଲୋ ହଁ ହଁ ସାଙ୍ଗ କଣ କରୁଚୁ?
ହଁ ଭଲ ଅଛି।
କଣ କରିଥିଲୁ?
ଭଲ ଅଛୁ ନା?
ହଁ ଭଲ ଅଛି।
ମୁଁ ମଧ୍ୟ ଭଲ ଅଛି।
ଆଚ୍ଛା। ଆଉ କଣ କହ?
ଆଉ କଣ କହୁଚୁ?
ଏଇଆ ଆଉ କେମିତି ଅଛି?
ହ୍ୟାଲୋ।
ହଁ କେମିତି ଅଛି?
ମୁଁ ଭଲ ଅଛି।
ସତରେ ବହୁତ ଦିନ ପରେ ଆଜି କଥା ହଉଚେ ନା?
ହଁ ପା।
ଆଉ ତୋ ଦିନ ସବୁ କେମିତି କଟୁଛିି?
ଭଲରେ କଟୁଛି। କାମ ଟିକେ ବ୍ୟସ୍ତ ଥିଲି। ଆଜି ସନ୍ଧ୍ୟାରେ ଟିକେ ସମୟ ମିଳିଲା ବୋଲି ଏକାଠି ଆସିଲି ଏଠାକୁ ଆସିଲି।
ବହୁତ ଭଲ କଲୁ। ଏଠାରେ ଆମେ କଲ୍ କରି ପରିବେଶକୁ ଉପଲବ୍ଧ କରିବାର ସମୟରେ ଏମିତି ଶାନ୍ କି କେଉଁଠି ମିଳିବନି।
ସତକଥା ଗାଁର ପବନ ସବୁଜ କ୍ଷେତ୍ର ପକ୍ଷୀମାନଙ୍କର ଶବ୍ଦ ସବୁକିଛି ମନକୁ ଶାନ୍ତ ନ୍ତ କରିଦିଏ।
ଜାଣିଛୁ ଛୋଟବେଳେ ଆମେ ଏଇ ପୋଖରୀ ପାଖରେ କେତେ ଖେଳୁଥିଲେ?
ହଁ ଆମେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠି ରହୁଥିଲୁ। ସେ ସମୟ ଆଉ ଫେରିବ ନାହିଁ ରେ।
ସେତେବେଳେ ଗାଁରେ ଅଧିକ ଗଛ ଥିଲା। ଏବେ ଦେଖ ଗ ବହୁତ ଗଛ କଟାଯାଇଛି।
ହଁ ଏହା ଗୋଟିଏ ବଡ ସମସ୍ୟା ଗଛ କାଟିବା ଫଳରେ ପରିବେଶ ଉପରେ ଖରାପ ପ୍ରଭାବ ପଡ଼ୁଥିଲା।
ଠିକ କହିଲୁ ଏବଂ ଗ୍ରୀଷ୍ମ ଋତୁରେ ଏକ ଗମ୍ ଗରମ ହେଉଛି। ଯେ ଘର ବାହାରକୁ ବାହାରିବା କଷ୍ଟକର ହେଇଗଲାଣି। ବହୁତ ଜୋର ରେ ଗରମ ହଉଛି। ଏଇ ଗଛ ପତ୍ର ହାଣିଦବା ଠୁ ହିଁ ଏମିତି ଏସବୁ ହିଁ ହଉଛି ଆମ ଭିତରେ।
ଏହାର ଗୋଟିଏ କାରଣ ହେଉଛି ବଣଧ୍ୱଂସ ଯେତେ ଗଛ କମିବ ସେତେ ତାପମାତ୍ରା ବଢ଼ିବ।
ହଁ ପରା ଗାଁ ର ଲୋକମାନେ ମଧ୍ୟ ଏହି କଥା ବୁଝିବା ଦରକାର।
ହଁ କେବଳ ସରକାର କଲେ ହେବ ନାହିଁ। ଆମେ ସମସ୍ତେ ଦାୟିତଵ ନେବା କଥା।
ହଁ ପରା ତୁ ଗତ ବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲୁନୁ।
ହଁ ଆମ ସ୍କୁଲ ପକ୍ଷରୁ ପ୍ରାୟ ଦୁଇଶହଟି ଚାରା ଲଗାଯାଇଥିଲା।
ଆରେ ବା ଏତ ବଢିଆ କଥା।
ସବୁ ନୁହେଁ କିନ୍ତୁ ଅଧିକାଂଶ ଭଲ ଅଛି ଆମେ ନିୟମିତ ପାଣି ଦେଉଥିଲୁ।
ଓହୋ ଗଛ ଲଗାଇବା ଯେତେ ଜରୁରୀ ତାର ଯତ୍ନ ନେବା ହିଁ ମଧ୍ୟ ସେତେ ଜରୁରୀ ହୋଇଥାଏ ନା।
ନିଶ୍ଚୟ ଠିକ କହିଲୁ ଅନେକ ଲୋକ ଫଟୋ ଉଠାଇବା ପାଇଁ ଚାରା ଲଗାନ୍ତି ପରେ ତାକୁ ଭୁଲିଯାଆନ୍ତି।
ସତକଥା ପରିବେଶ ସୁରକ୍ଷା କେବଳ ଗୋଟିଏ ଦିନ କାମ ହଁ ନୁହେଁ।
ଏହା ଦୈନିକ ଅଭ୍ୟାସ ହେବା ଦରକାର।
ହଁ ତୋ ମତ ଏ ପରିବେଶ ପ୍ରଦୂଷଣ ସବୁଠୁ ବଡ କାରଣ କଣ?
ମୋ ମତରେ ପ୍ଲାଷ୍ଟିକ୍ର ଅତ୍ୟଧିକ ବ୍ୟବହାର।
ହଁ ଆଜିକାଲି ଯେଉଁଠି ଦେଖ ପ୍ଲାଷ୍ଟିକ ବୋତଲ ପଲିଥିନ୍ ଜରି ପଡି ଥାଏ ଏବଂ ଡବା ଡବି ଦେଖିବୁ ଯାହା ନାସ୍ତା ଜିନିଷ ହିଁ ସବୁ ବାହାରକୁ ପକେଇ ଦେଇଥାନ୍ତି। ଯେ ଏ ସବୁ କଣ ମାନେ ରାସ୍ତାଘାଟରେ ପଡିବା ଜିନିଷ କି ଯେତେ ମାନେ ଅଳିଆକୁ ଯେତେ ଡଷ୍ଟବିନ ରେ ରଖିବ ସେ ଏତେ ଭଲ ହବ କିନ୍ତୁ ଆଜିକାଲିର ଲୋକମାନେ ତ ଯୋଉଠି ନାହିଁ ସେଇଠି ପ୍ଲାଷ୍ଟିକ ବୋତଲ ଜରି ମରି ଏସବୁ ହିଁ ଫିଙ୍ଗି ଦଉଛନ୍ତି।
ହଁ ପରା ଠିକ୍ କହିଲୁ। ଏଗୁଡ଼ିକ ମାଟିରୁ ନଷ୍ଟ କଲେ ଏବଂ ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ବିପଦଜନକ ହୋଇଥାଏ।
ହ ପରା ଆମ ଗାଁ ର ପୋଖରୀରେ ମଧ୍ୟ ଲୋକ ପ୍ଲାଷ୍ଟିକ ଫିଙ୍ଗୁଛନ୍ତି। ଜାଣିଛୁ ନା ଏମିତି ହିଁ କୋତରା ମତରା କରୁଛନ୍ତି।
ଏହେ ଏହା ଅତ୍ୟନ୍ତ ଖରାପ ଅଭ୍ୟାସ ପାଣି ପ୍ରଦୂଷିତ ହେଲେ ମଣିଷ ଓ ପଶୁ ଦୁହେଁ କଷ୍ଟ ପାଇବେରେ।
ହଁ ପରା ଆଗକୁ ପୋଖରୀରେ ପାଣି ସଫା ଥିଲା ଏବେ ସଫ ଏବେ ସେତେ ସଫା ନାହିଁ ଆଗରୁ ପୁରା କାଚ ପରିକା ପାଣି ଦେଖା ଯାଉଥିଲା କିନ୍ତୁ ଏ ଯାହା ଦେଖିବୁ ଯେତେକ ପଙ୍କ ଯେତେକ ନାସ୍ନା ମାନେ ପାଣି ଆଉ ଧଳା ହିଁ ଦେଖାଯାଉନି କେମିତି କଲର ଗୋଟେ ଆସୁଛି।
ହଁ ପରା ଏବେ ଯାହା କରୁଛନ୍ତି ଲୋକମାନେ କାରଣ ଆମେ ପ୍ରକୃତିକୁ ସମ୍ମାନ ଦେବା ଭୁଲି ଯାଉଛୁ ରେ।
ହଁ ପରା ଠିକ କହିଛୁ ସ୍କୁଲ ରେ ପିଲାମାନଙ୍କୁ ଏ ବିଷୟରେ ଶିଖାଇ ଦେବା ଉଚିତ୍ ନିହାତି ଶିକ୍ଷା ଦବା ଉଚିତ୍।
ହୁଁ। ନିଶ୍ଚୟ ପିଲାମାନେ ଯଦି ଛୋଟବେଳୁ ଶିଖିବେ ତେବେ ଭବିଷ୍ୟତରେ ପରିବର୍ତ୍ତନ ଆସିଯିବ ନା।
ତୁ ଭାବୁଚୁ କି ଗାଁ ଜୀବନ ପରିବେଶ ପାଇଁ ସହର ଠାରୁ ଭଲ ଜମା ବି ନୁହେଁ। ତୁ କଣ ଭାବୁଛୁ ଗାଁ ଜୀବନ ଠାରୁ ସହର ଠାରୁ ଭଲ କି?
ହଁ ଭଲ କାହିଁକିନା ଗାଁରେ ସବୁ ଲୋକ ସବୁ ଠିକ ଠାକ୍ ଖାଉଛନ୍ତି। ଅନେକ କ୍ଷେତ୍ରରେ ଉଁ ଗାଁରେ ଗଛ ଅଧିକ ଯାନବାହାନ କମ୍ ଏବଂ ପବନ ମଧ୍ୟ ସଫା। ସେଥିପାଇଁ।
ହଁ କିନ୍ତୁ ଏବେ ଗାଁ ମଧ୍ୟ ଧୀରେ ଧୀରେ ବଦଳୁଛି।
ସେଥିପାଇଁ ଆମେ ସଚେତନ ହେବା ଦରକାର।
ହଁ ପରା ପାଣି ସଂରକ୍ଷଣ ବିଷୟରେ ତୋର କଣ ମତ?
ପାଣି ହେଉଛି ଜୀବନ ଯଦି ଆମେ ଏବେଠାରୁ ପାଣି ସ ସଂରକ୍ଷଣ ନକରିବା ତେବେ ଭବିଷ୍ୟତରେ ବଡ଼ ସମସ୍ୟା ହେବା।
ହଁ ଛୋଟ ଛୋଟ ଅଭ୍ୟାସ ବଦଳାଇ ବଡ ପରିବର୍ତ୍ତନ ଆ ଆସିପାରିଲେ ଭଲ ହୁଅନ୍ତା କାରଣ ଏମିତି ଯୋଉ ପା ମାନେ ପାଣିର ବହୁତ ତୁ ଇଏ ହେଉଛି ମ ମାନେ ଖରାପ କରୁଛନ୍ତି। ଯାହା ସବୁ ଅଳିଆ ଆବର୍ଜନା କରୁଛନ୍ତି ତାଠୁ ବେଟର ହବ।
ହୁଁ। ଠିକ୍ କହିଲୁ ଛୋଟ ଛୋଟ ଅଭ୍ୟାସ ବଦଳାଇ ବଡ଼ ପରିବର୍ତ୍ତନ ଆସିପାରେ।
ହୁଁ ପରା ଏଇତ ହଉଛି ଭଲ ଅ ଭଲ କାମ ଆଉ ଛୋଟ ମାନେ ଉଁ ଏବେଠୁ ନିଜେ ବଦଳିଲେ ପିଲାମାନଙ୍କୁ ବଦଳେଇଲେ ଏଇଟା ହିଁ ଭଲ ହବ।
ହଁ ଯେମିତି ନଳରୁ ଖୋଲା ନ ରଖିବା ବର୍ଷା ପାଣି ସଂଗ୍ରହ କରିବା। ଏବଂ ଆବଶ୍ୟକ ଅନୁସାରେ ପାଣି ବ୍ୟବହାର କରିବା। ଏମିତି କଲେ ହିଁ ଆମର ପରିବର୍ତ୍ତନ ହେବ।
ହଁ ପରା ବହୁତ ଭଲ କଥା ତୋ ଚିନ୍ତାଧାରା କେତେ ଭଲ ସେମିତି ସମସ୍ତେ ଚିନ୍ତାଧାରା ହେଲେ ବହୁତ ଭଲ ହୁଅନ୍ତା।
ହ ସେହିପରି ବିଦ୍ୟୁତ୍ ସଞ୍ଚୟ ମଧ୍ୟ ପରିବେଶ ସୁରକ୍ଷାର ଏକ ଅଂଶ ଥିଲା।
ଠିକ୍ କହିଲୁ। ଅନାବଶ୍ୟକ ଲାଇନ ଓ ପଙ୍ଖା ବନ୍ଦ କରିବା ଉଚିତ ନୁହେଁ। ମାନେ ଉଚିତ ଲୋକ କିନ୍ତୁ ଆଜିକାଲି କରୁଛନ୍ତି ପଙ୍ଖା ଫ୍ୟାନ ଲଗେଇ ଦେଇକି ବାହାରେ ବୁଲଛନ୍ତି। ମାନେ ଯେତିକି ବିଦ୍ୟୁତ ଦରକାର ତାଠୁ ଅଧିକ ମାନେ ନଷ୍ଟ କରୁଛନ୍ତି। ଟିକେ ଆବଶ୍ୟକଠୁ ଅଧିକ ୟୁଜ କରୁଛନ୍ତି ଏଇଟା କଣ ଠିକ୍ କି ପାଣି ଆଜିକାଲି ଯୋଉ ଓ ଟାଙ୍କି ମଟରରୁୁ କଣ କରିଛନ୍ତି ନା ଯେତିକି ଆବଶ୍ୟକ ସେତିକି ନଉଛନ୍ତି ତ ତାଠୁ ଅଧିକ ନଷ୍ଟ କରୁଛନ୍ତି ବେଶୀ ଢାଳୁଛନ୍ତି ଏଇଟା କଣ ଠିକ୍ କି?
ସେଇଆ ଜମା ଠିକ୍ ନୁହେ ଏଗୁୁରା ଏଠି ଲୋକମାନେ ଯାହା ଆଉ କିଛି ମାନୁନାହାନ୍ତି ଏହା ଦ୍ଵାରା ଶ କ୍ତି ସଞ୍ଚୟ ହୁଏ ଏବଂ ପ୍ରକୃତିର ଉପରେ ଚାପ କ-କମେ।
ହଁ ପରା ମୋତେ ଲାଗେ ପ୍ରତ୍ୟେକଟି ଗାଁରେ ମାସକୁ ଗୋଟିଏ ଦିନ ସଫେଇ ଅଭିଯାନ ହେବା ଉଚିତ।
ବହୁତ ଭଲ ପ୍ରସ୍ତାବ ଏଥିରେ ଲୋକମାନଙ୍କ ମଧ୍ୟରେ ସଚେତନତା ବଢିବ ନିହାତି।
ହଁ ଆମେ ନିଜେ ମଧ୍ୟ ଏଭଳି ଏକ ଅଭିଯାନ ଆରମ୍ଭ କରିପାରିବା। ଆମେ ଚାହିଁଲେ ଲୋକମାନଙ୍କୁ ଏକାଠି କରିପାରିବା ଆମେ ଚାହିଁଲେ ସେମାନଙ୍କୁ ମିଶେଇ ମିଳେଇ ମିଶେଇ ଏକାଠି ଗୋଟେ ଆୟୋଜନର ବ୍ୟବସ୍ଥା ଗୋଟେ କରିବା ନିଶ୍ଚୟ ସେଇଟା ଭଲ ହବ ଗାଁ ପାଇଁ ଲୋକଙ୍କ ପାଇଁ ଆଉ ଛୋଟ ପିଲାଙ୍କ ପାଇଁ ବି ଭଲ ହବ। ଆଉ ଜାଣିଚୁ ନା ଗୋଟେ କଥା‌। ଆମେ ଚାହିଁଲେ ବି ସେଥିରେ ଛୋଟ ପିଲାମାନଙ୍କୁ ବି ସାମିଲଦାର କରିପାରିବା ସେମାନେ ଚାହିଁଲେ ବି ତାଙ୍କ ଭବିଷ୍ୟତ ତ ନିଜେ ଗଢି ପାରିବେ କି ସେମାନେ ତ କିଛି ଆମଠାରୁ ଶିଖିବେ ଏମିତି କି ଏମାନେ ପରିବେଶ ପାଇଁ ବହୁତ କିଛି କରୁଛନ୍ତି ବହୁତ କିଛି ଜାଣିଛନ୍ତି।
ହଁ ଠିକ କହିଛୁ ନିଶ୍ଚୟ। ଆରମ୍ଭ ଛୋଟ ହେଲେ ମଧ୍ୟ ଫଳ ବଡ଼ ହୋଇଥାଏ ନା।
ହଁ ସେଇ ଠିକ୍ କଥା। ଆଜି ତୋ ସହିତ କଥା ହେଇ ସତରେ ଏଇ ବିଷୟରେ ବହୁତ ସୁନ୍ଦର ଲାଗିଲା ଆଉ ଆମେ ଯୋଉ ଯୋଜନାଟା କ ସେଇଟା ନିଶ୍ଚୟ କେବେ ଏକାଠି ହେଇ ମିଶିକି ସଫଳତାର ହାତ ଦବା।
ହଁ ହଁ ଆମେ ପୁଣି କଥା ହବା। କଥା ହେଇକି ପୁଣି ଆମେ ନେଇକି କରିବା ମୁଁ ମଧ୍ୟ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ।
ହଁ ପରା ବହୁତ ସୁନ୍ଦର କଥା କହିଲୁ ଜାଣିଛୁ ନା ଆଉ ଗୋଟେ କଥା ଯଦି ଆମେ ଏମିତି ସବୁ ଏକାଠି ମିଶିକି କରିବା ନା ତାହେଲେ ବୟସ୍କ ଲୋକମାନେ ବି ବହୁତ ଖୁସି ହେବେ କି ଏମାନେ କିଛି ଗୋଟେ ଗାଁ ପାଇଁ କରୁଛନ୍ତି କି ପୋଖରୀ ପାଇଁ କରୁଛନ୍ତି କି ସ ମାନେ ଏ ଗାଁ ର କିଛି ଭଲ ପାଇଁ ଏମାନେ ଏମତି ହାତ ବଢେଇଛନ୍ତି ତା ସାଙ୍ଗେରେ ପିଲାମାନେ ବି ବହୁତ୍ କିଛି କଥା ଶିଖିବେ ଆମଠାରୁ।
ଆରେ ବାଃ ତୁ ତ ବଢ଼ିଆ କଥା କହିଲୁ ବହୁତ ସୁନ୍ଦର କଥା କହିଛୁ।
ହଁ ପରା ଏମିତି ହିଁ କଲେ ହିଁ ଆମ ପାଇଁ ଭଲ ହବ ତୁ କେବେ ଆ। ଆସିବୁ ଗାଁକୁ କହ ମିଶିକିନା ଏସବୁ ଗୋଟେ ଆୟୋଜନ ର ଗୋଟେ କରିବା ନିଶ୍ଚୟ କରିବା ଆଉ ଲୋକମାନଙ୍କୁ ପୁରା ବହୁତ୍ ଖୁସି କରିବା।
ଠିକ୍ କହିଛୁ ମୁଁ ଏବେ ବାହାରେ ଅଛି ମୁଁ ଯେବେଥିରେ ଯିବି ଆମେ ତୋର ମୋର ଏ ବିଷୟରେ ଆଉଥରେ କଥା ହେବା।
ହଁ ହଁ ସିଓର୍।
ଆଉ?
ଆଉ କଣ କରୁଥିଲୁ ତୁ ଏବେ?
ଏଇ କଥା ସବୁ ଭାବୁଥିଲି ଆଉ କେମିତି କଣ କରିବା ଲୋକମାନେ ଦେଖୁନୁ କେମିତି କଣ କରୁଚନ୍ତି। ଏମାନେ ଛୋଟ ପିଲା ଆମ ଠୁ କଣ ଶିଖିବେ?
ସତ କଥା ଆଗ ଅପେକ୍ଷା ଏବେ କିନ୍ତୁ ବହୁତ୍ ବଦଳି ଗଲାଣି ବହୁତ୍ ବଦଳି ଗଲାଣି। ମାନେ ଲୋକମାନେ ବହୁତ୍ କିଛି
ଛୋଟ ଥିଲୁ କେମିତି ଥିଲା କହିଲୁ ଆମ ପରିବେଶ ଏବେ କେମିତି ହେଲାଣି।
ହଁ ପରା ଏବେ ବହୁତ୍ ଦୂଷିତ ହେଇଗଲାଣି ପରିବେଶ। କେହି ବି ମାନେ ଏହାର ଧ୍ୟାନ ନଉ ନାହାଁନ୍ତି ଏତେ ସବୁ ନିଜେ ସୋସିଆଲ୍ ମିଡିଆ ଉପରେ ବହୁତ୍ ୱାର୍କ କରିଛନ୍ତି କିନ୍ତୁ ଆକକ୍ଚୋଲି ରିଅଲ୍ ଲାଇଫ୍ ଭିତରେ ବହୁତ୍ ଡିଫରେନ୍ସ ନାଁ?
ଠିକ୍ କହିଛୁ ଏବେ ତ ଫୋନ୍ ଫୋନ୍ ପାଇଁ ଆଉ ଫୋନ୍ ଛଡା ଆଉ କାହାକୁ ଲୋକଙ୍କୁ କିଛି ଦେଖା ଯାଉନି।
ହଁ ଠିକ୍ କଥା କହିଛୁ ଏବେ ଫୋନ୍ ପାଇଁ ଲୋକ ପାଗଳ ହିଁ ହେଇଯାଉଛନ୍ତି ତାଙ୍କର ଫୋନ୍ ଟା ଅତି ଆବଶ୍ୟକ ନିହାତି ଦରକାର୍ ହଉଛି।
ଠିକ୍ କହିଲୁ ଆଉ କଣ କରିବା ଆମେ ଯାହା ହେଲେ ବି କଣ କରିବା ଆଉ।
ହଁ ନିଶ୍ଚୟ କରିବା ଗୋଟେ ଦିନି ନିଶ୍ଚୟ ମିଶିକି ଆମେ କରିବା ଆମ ପରିବାରକୁ ବି ଶିଖେଇବା ଆମ ଆମ ଆମ ଯେ
ଆମ ସାନ ଭାଇ ଭଉଣୀ ସମସ୍ତଙ୍କୁ ଶିକେଇବା।
ଠିକ୍ କଥା କହିଛି ଏମିତି ଚିନ୍ତାଧାରା ଆମ ଭଳି ଚିନ୍ତାଧାରା ସମସ୍ତିଙ୍କର ରହିବା ନିହାତି ଆବଶ୍ୟକତା।
ଠିକ୍ କହିଛୁ ଆଉ?
ଆଉ କଣ କଣ ଖାଇଥିଲୁ?
ଖାଇଚି ଉପମା ଖାଇଥିଲି ତୁ?
ମୁଁ ସିମେଇଁ ଖାଇଥିଲି।
ଆଚ୍ଛା ସେଇଆ ଆଉ କଣ କରିବା ଟିକେ ମନ ଦୁଃଖ ଅଛି ଏଇଥିପାଇଁ।
ହଁ ବରା।
ଆଉ କଣ କହୁଛୁ?
ଆଉ ଆମେ ଯୋହୁ ଆମେ ଯୋଉ ଡିସିସନ୍ ନେଇଛେ
ଆମେ ତ ତୋର ମୋର ନେଇକି କିଛି କରିପାରିବାନି ଆଉ କିଛି ଲୋକଙ୍କୁ କହିକି ଆମେ କରିବା।
ହଁ ହଁ ସିଓର୍ ଆମେ ଯେତେବେଳେ ତୁ ଗାଁକୁ ଆସିବୁ ନା ମତେ ଗୋଟେ ଦିନି ଆଗରୁ ଇ ମାନେ କହିବୁ କି ତୁ ଆସୁଛୁ ବୋଲି ତ ମିଶିକିନା ସବୁ କରିବା ଆଉ।
ହଁ ଆଉ ମୁଁ ବା ଯାଏ ମୁଁ ରଜ ଗଲେ ଯିବି।
ହଉ ଠିକ୍ ଅ ଛି ତାହେଲେ ଆଉ ସେ ତାପ ତୁ ଆସିଲା ପରେ ଗୋଟେ ଆୟୋଜନ ରଖିବା ଯେମିତି କିି ଗାଁ ରେ ସମସ୍ତେ ଆ ମାନେ ସେଠି ଅନୁ ଉପସ୍ଥିତ ରହିବେ ହୁଁ ହୁଁ। ଠିକ୍ ଅଛି ସତରେ ଆମ ଚିତାଧାରା ଯେମତି ଆମେ ପୁରା ସମସ୍ତଙ୍କୁ ହିଁ ସେମତି ଗଢିବା।
ହଁ ଲୋକମାନଙ୍କୁ ବୁଝେଇବାକୁ ପଡ଼ିବ ଆଉ।
ହୁଁ ହୁଁ ଯାହା ହଉ ତୋ ସାଙ୍ଗରେ କଥା ହେଇକି ଏ ବିଷୟରେ ମତେ ଆଜି ବହୁତ୍ ଖୁସି ଲାଗିଲା।
ହଁ ଫୁଣି ଆମେ କେତବେଳେ କଥା ହବା ଆଉ।
ହଁ ହଁ ସାଙ୍ଗ ରଖୁଛି।
ହଁ ରଖ।